ହ୍ୟାଲୋ ମୁଁ କହିଲି ଶୁଭୁଜି ମୋ ଭଏସ୍?
ହଁ ଭଏସ କ୍ଲିୟର ଆସୁଚି କହ?
ହଁ କଣ କରୁଛ?
ଏଇଠି ବସିଛି ତ ଆଉ ଫୋନ ଦେଖୁଥିଲି।
ହଁ ଘରେ ସବୁ?
ଘରେ ସବୁ ପୁରା ବଢିଆ। ତମର? ଆଉ ଏବେ କଣ କରୁଛ?
ଏଇଠି ବସିଛି ଆଉ।
ଆଉ ରାତି ଖାଇବା ଖାଇସାରିଲଣି?
ଉଁ ନାଇଁ ଖାଇନୁ ଆଉ ଟିକେ ଗଲେ ଖାଇବୁ। ଅଳ୍ପ ଟାଇମ ହେଇଛି ତ ଖାଇନୁ ଆଉ। ଆଉ ପଢାପଢି ସବୁ କେମିତି ଚାଲିଛି?
ଆ ତ ମୁଁ ପଢୁଛି ଯୁକ୍ତ କଳା ଥ୍ରୀ ପଢୁଛି।
ଆଛା ଆଛା। ହଁ ତମେ ତ ପୁଅ ପିଲା ତମକୁ ଆରାମସରେ ଘରେ ଆଲାଉ କରୁଥିବେ ପଢିବାକୁ। ଯେତେ ଆଇ ଘରେ ପଢିଲେବି।
କାହିଁ ତମକୁ ଆଲାଉ କରୁନାହାନ୍ତି ନା କଣ?
ଝିଅ ମାନଙ୍କ କଥାରେ ଟିକେ କ୍ରିଟିକାଲ ହେଇଯାଏ କଥା ଟା ଏତେ ସପୋର୍ଟ ମିଳେନେ
ଆଜିକାଲି ଯୁଗର ଝିଅ ପିଲା ମାନେ ପଢିବା ଠିକ୍ ନା ଭୁଲ୍ ତା ଉପରେ କିଛି ଜାଣି ମତ ବାବ୍ କଣଙ୍କର ଅଛି
ହଁ ଝିଅ ପୁଅ ଆଜିକାଲି ଭିତରେ ଏତେ ଭେଦଭାବ ଆଉ ନାହିଁ। କିନ୍ତୁ କିଛିଟା ଜାଗାରେ ଅଛି ବେଦ ଭାବ ଯେହେତୁ ତ ସେଠି ଧ ଏଇ ସମାଜରେ ବିଭିନ୍ନ ପ୍ରକାର ଯୋଉ ଅସୁବିଧା ବି ହଉଛି ସେଥିପାଇଁ ବି ଲୋକ ଡରି ଅ ଯାଉଛନ୍ତି ନାରୀ ଶିକ୍ଷାକୁ। ମାନେ କଣ ଧର ଗାଁ ମାନଙ୍କରେ ନଥିବ କଲେଜ୍ ହାଇଅର ଶିକ୍ଷା ପାଇଁକା
ହଁ
ଏତେ ଦୂରକୁ ଛାଡ଼ିବାକୁ ଡରୁଛନ୍ତି ଝିଅ ଗୋଟେ ବୋଲିକା ଆଉ ଗୋଟେ ଗୋଟେ ଜାଗାରେ ଅନ୍ଧବିଶ୍ଵାସ କୁ ମାନୁଛନ୍ତି।
ଯୋଉ ହଷ୍ଟେଲରେ ରହି ପଢ଼ୁଛନ୍ତି।
ହଁ ତ ସେରା ଟିକେ ଫାମିଲି ମାନଙ୍କ ମ ରେ ଟିକେ ଡର ରହୁଛି ବିଭିନ୍ନ ପ୍ରକାର କେସ୍ କୁ ସବୁ ଦେଖିକି
ଏବେକା ଯୁଗ ତ ହଷ୍ଟେଲରେ ରହିଲେ ମାନେ ପିଲାମାନେ ସବୁ ବିଗିଡ଼ି ଯାଉଛନ୍ତି ଖରାପ ହେଇଯାଉଛନ୍ତି।
ହଁ ଖରାପ ହେଇଯାଉଛନ୍ତି। ନାଇଁ ସେମିତି ଖରାପ ହେଇଯାଉଛନ୍ତି କୋଉଟା ଆମେ କହୁଛେ ନା ଯୋଉମାନେ ସ୍ ସବୁ ରହିଲେ ମାନେ ଆମେ ଅନ୍ୟକୁ ଦେଖିକି ଆମେ ନିଜକୁ ଭାବି ଦଉଛେ କି ଆରେ ସିଏ ଯାଇକି ବାହାରେ ରହିଛି ତା ମାନେ ଖରାପ୍ ହେଇଯାଇଛି ଫାମିଲି ମାଇରେ ଏଇଟା ମେଣ୍ଟାଲିଟି ରହୁଛି। କି ତାହା ଝିଅ ଯାଇଥିଲା ଏମିତି ବାହାରେ ରହିଲା ଖରାପ୍ ହେଇଗଲା ତ ଆମ ଝିଅ ଝିଅ ବି ଯଦି ଯିବ ବାହାରେ ରହିକି ତା ଭଳିଆ ହବ କି ତା ସାଙ୍ଗେ ମିଶିବ ଯଦି ତା ଭଳିଆ ହବ। କି ସେଇ ଜାଗାକୁ ଯିବ ବୋଲି ତା ଭଳିଆ ହବ ଗଟେ ଲୋକ ମାନଙ୍କର ମେଣ୍ଟାଲିଟି ଥାଏ। ହେଲା କି ବାହାରାରୁ ଗଲେ ଖରାପ ହେଇଯିବ ଆଉ ବାକି ରହିଲା ନାରୀ ରୀ ଶିକ୍ଷା ବିଷୟରେ ଆଜିକାଲି ନାରୀ ଟା ଶିକ୍ଷିତ ହବା ନିହାତି ଜରୁରୀ।
ହଁ।
ଯେକୌଣସି କ୍ଷେତ୍ରରେ ଆପଣ ଦେଖନ୍ତୁ ଗୋଟେ ଛୁଆକୁ ପାଠ ପଢେଇବାଠୁ ନେଇକି ଘରର ମାନେ ଫାଇନାସି କଣ୍ଡିସନରେ ହେଲ୍ପ କରି ନେଇ କି ସବୁଥିରେ ନାରୀର ଶିକ୍ଷା ଟା ହିଁ ଆବଶ୍ୟକ ରହିଛି। କାରଁ ଗୋଟେ ନାରୀ ଯଦି ସେତିକି ଶିକ୍ଷିତ ହେଇପାରିଲା ତ ଭବିଷ୍ୟତରେ ସିଏ ଯେତେବେଳେ ତାର ନିଜର କିଛି ମାନେ ଆଗ ଉପରେ ସେ ଡିପେ ପେଣ୍ଡେଡ୍ ହବନି ସେ ନିଜର କିଛି ଇନକମ ସୋର୍ସ କାଢି ପାରିବ।
ହଁ ଏବେ ବି ଦା ତୁ ଆପଣ ଗୋଟେ ସାମାନ୍ୟ ଡିଆସିଲ୍ ବି ଗୋଟେ ଟଙ୍କାରେ ଆସୁଛି ତା ଦେରେ ଇଂଲିଶ ରେ ଲେଖା ହେଇଛି। ତାହେଲେ ବି ପାଠ ପଢା ଦରକାର ନା ନାଇଁ ଯଦି ନ ପଡିଥିବା କିଏ ଦି ଟଙ୍କା ତିନି ଟଙ୍କାରେ ଆପଣଙ୍କୁ ଠକି ଦେଇ ଚାଲିଯିବ ତ ପାଠ ପଢା ଦରକାର ତ ଯୋଉମାନେ ଯୋଉ ହଁ କୁହନ୍ତୁ।
ନାଇଁ କୁହନ୍ତୁ ଆପଣ କୁହନ୍ତୁ।
ମୁଁ କହିଲି ଯୋଉ ଜାଗାରେ ଦେଖୁଥିବି ଆପଣାନେ ଯଉ ନିମ୍ନ ସ୍ଥାନରେ ନିମ୍ନ ସ୍ଥାନ ମାନେ କାହାକୁ ଏଠି ତଳ ନିଚା ଦେଖିବା କଥା ନୁହଁ କିନ୍ତୁ ତ ଯୋଉ ସ୍ଥାନରେ ମାନେ ବେଶୀ ଡେଭ୍ଲପ ହେଉନି ସେ ସ୍ଥାନରେ ଝିଅ ପିଲା ମାନଙ୍କୁ ମାନେ ପାଠ ପଢା ସୁଯୋଗ ଦଉନାହାନ୍ତି ଘରେ ରହୁ ଛେଳି ଚରେଇବାକୁ ଛାଡୁଛନ୍ତି ଯୋଉ ଅନ୍ୟାନ୍ୟ କାମ ମାନେ ଘର କାମରେ ତାଙ୍କୁ ଲଗେଇ ଦଉଛନ୍ତି। କେତେକ କାମରେ ବାହାରକୁ ବି କାମ କରିବା ପଠଉଛନ୍ତି ତାଙ୍କ ମାନେ ଆର୍ଥିକ ସ୍ଥିତି ଯୋଗୁ। ତା ଉପରେ କିଛି କହିପାରିବେ ଆପଣ।
ହଁ ସିଏ ଆକ୍ଚୁଆଲି ତାଙ୍କର ପୂର୍ବ ପିଢୀ କି ଲକ୍ଷ୍ୟ କରୁଛନ୍ତି।
ହୁଁ।
ଧର ଅ ଘରେ ଗୋଟେ ଝିଅ ଅଛି
ହୁଁ।
ମାନେ ଗୋଟେ ବୟସ୍କ ଲୋକଟେ ଅଛନ୍ତି ତାଙ୍କର ଜଣେ ଶାଶୁ ଅଛନ୍ତି। ପ୍ଲସ୍ ତାଙ୍କର ଯୋଡ଼େ ଝିଅ ଅଛନ୍ତି ତାଙ୍କ ଶାଶୁ ଚାହିଁବେ କି ମୋ ଶାଶୁ ମୋ ସାଙ୍ଗରେ ଯୋଉଟା କରି ହେଲେ ମୁଁ ମୋ ବୋହୁ ସାଙ୍ଗେରେ ସେଇଟା କରିବି ବୁଝିପାଇଲେ ତ ସେ ମାଟା ଚାହିଁବ। କି ମୁଁ ଯୋଉ କଷ୍ଟଟା ସହିକି ଆସିଚି ବା ମୁଁ ଯୋଉ ବାଟରେ ଆସିଚି ବା କି ମୁଁ ମୁଁ ଯେମତି ଚବ ଚଳିକି ଆସିଚି କି ମୁଁ ଯେମତି କାମ କରିକି ଆସିଚି ମୋ ଝିଅକୁ ମୁଁ ସେମତି କରେଇବି ତ ସେଟା ତାଙ୍କର ଗୋଟେ ଅଲିକା ଭାବନା ଥାଏ ମନରେ। କି ଏଇଟା ହଉଚି ଆମର କଣ ପାରମ୍ପରିକ କାମ ଯେ ମୁଁ ଏଇ କାମ କରିଦେଲି ମୋ ପିଲା ବି ଏଇ କାମ କରିବ ତା ପିଲା ବି ସେଇ କାମ କରିବ।
ମାନେ ସେ ତାଙ୍କ ମୁଣ୍ଡରେ କେ ମାନେ ସେ ତାଙ୍କ ମୁଣ୍ଡରେ ମାନସିକ ଭାବରେ ସ୍ଥିର କରିଦିଅନ୍ତି କି ମୁଁ ଯା ହଉ ମୁଁ ମୋ ଝିଅ କି ତାପରେ ଯିଏ ଆସିବ ମୁଁ ତା ସହ ସେୟା କରିବି।
ହଁ ଯେନ୍ତି ଆମେ ଗୋଟେ ପର୍ବଟା ଆମେ ପାଳନ କରୁଚେ ତ ଯେ ଜି ନୂଆ ପାରନ କରୁନି ସେଟା ବୋହୁତ ବର୍ ଷରୁ ଚାଲି ଆସିଚି ତ ଆମେ କଣ ପିଢ଼ି ପରେ ପିଢ଼ି ବାସ୍ ତାକୁ ପାଳି ଚାଲିଚେ ଧର ଏଇ ଅଗଷ୍ଟ ପନ୍ଦର ହେଲା କି ଜାନୁଆରୀ ଛବିଶ ହେଲା ଦେଶ ସ୍ଵାଧୀନ ହେଲା। ତ ଏଇଟା କଣ ଅଠରଶ ସଡ଼ଚାଳିଶ କି ଇଏରେ ହେଇଥିଲା।
ଉଣେଇଶହ ସଡ଼ଚାଳିଶି ହେଇଥିଲା ହଁ।
ହଁ ଉଣେଇଶ ସଡ଼ଚାଳିଶରେ ହେଇଥିଲା।
ହଁ।
ହଁ ତ ଆମେ ତାପରେ ପିଢ଼ି ପରେ ପିଢ଼ି ପିଢ଼ି ପରେ ପିଢ଼ି ଆଜି ଆସିକି ଦୁଇ ହଜାର ଛିଶରେ ବି ଆମେ ତାକୁ
ଅ ସେଇଟା ଆମେ ଗୋଟେ ପର୍ବ ହିସାବରେ ପାଳନ କରୁଚେ ମାନେ ଗୋଟେ ଆମ ଇତିହାସିକ ସେଟା ଗୋଟେ ଆମର ଅ ଉନ୍ନତି ବା ଆମର ସ୍ଵାଧୀନ ଆମେ ଯୋଉଟା ସେଇଟା ସେଇଟା ତ ଆମ ଉତ୍ସ ପାଳନ କରିବା କଥା କିନ୍ତୁ ଏଇଟା ତ ଆମକୁ ଉତ୍ସାବ ବୋଲି ପାଳନ କରିବା କଥା।
ନାଇଁ ମୁଁ କହୁଚି ତାର ଉଦାହରଣ ଦଉଚି ଯେ ସେଇଟା ଯେମିତି ଆମେ ପାଳନ କରି ଆସୁଚୁ ତ ଏଠି ଅଁ ଲୋକ ବି ସେମିତି ଗୋଟେ ଭାବନା ଅଛି ଯେ ଏଇଟା ପିଢ଼ି ପରେ ପିଢ଼ି ପିଢ଼ି ପରେ ପିଢ଼ି ଏମତି କରି ଆସିବେ‌। ଏଟା ଆଗୁକୁ କରିବା। ଉଚିତ୍ ତ ସେତୋଳେ ଶିକ୍ଷାକୁ ବି ବିରୁଦ୍ଧ ହୋଇଥିଲା ଶିକ୍ଷାକୁ ଏତେ ଓ ଇଏ କରାହୋଉନଥିଲା।
ଏମିତି ଆପଣ ଦେଖୁଥିବେ ଝିଅପିଲାମାନେ ଯୋଉ ପଢୁଚନ୍ତି ମାନେ ଅଧିକରୁ ଅଧିକ ସେ ମାନେ କେବେ ଉଁ ପ୍ଲସ୍ ଟୁ ସେକେଣ୍ଡ୍ ଯାଏଁ ଯାଇପାରୁଚନ୍ତି ତାପରେ ପାସ୍ ହେଲାଠୁ କୁ ପଢ଼ଉଛନ୍ତି ଯାହା ମା ବାପା ଟିକେ ସ୍ ମାନେ ପା ସେଗୁଡ଼ା ଉପରେ ତାଙ୍କର ଚିନ୍ତାଧାରା ଅଧିକ ସିଏ ପଢ଼ଉଚନ୍ତି ଆଉ ନହେଲେ ତା କହିଦଉଛନ୍ତି ଏଟା କଣ ଠିକ୍?
ନାଇଁ ଏଟା ତ ଠିକ୍ ନୁହେଁ। ସେଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ କାହିଁ ନାଁ ଯେଦି ଶିକ୍ଷା ସେ ନଉଚନ୍ତି ସିଏ ପୁରା ଶିକ୍ଷାଟା ନବା ଉଚିତ୍ ସିଏ ଭାବି ଦୋଉଚନ୍ତି ଇ ହଁ ଏତିକି ବହୁତ ପାଠ ହେଇଗଲା ଏତିକିରେ ସିଏ ଏବେ ଲେଖା ପଢ଼ା ନିଜ ନାଁ ତ ଦସ୍ତ ଦସ୍ତଖତ କରିପାରିବ ଗୋଟେ ୱାର୍ଡ ତ ପଢି଼ପାରିବ ଏତିକି ପଢ଼ା ଯ ତାପରେ ବାହାଘର କରିଦୋଉଚନ୍ତି ବୁଝିପାଇଲେ? ଆଉ କେତେ କେତେ କେସ୍ ରେ ତେ ହାୟର୍ ପାଇଁକା ବାହାରୁକୁ ଯିବାକୁ ହେଲା କି ଟି ଦୂର ଜାଗାକୁ ହେଲା ସେ ସେଥିପାଇଁ ବି
ଆ। ଆଉ କେତେକ ସ୍ଥାନରେ ବି କହୁଛନ୍ତି କି ଝିଅମାନେ ରହିଲେ ବୋଝ ହେଇଯିବେ ଅଧିକ ମାନେ ବୟସ୍ ତ ରହିଲେ ବାଟା କରଦବାଟା ଠିକ୍ ଏଇଟା ତ ଭଲ ନୁହେଁ ନାଁ ଠିକ୍ ନୁହେଁ।
ମେପ୍ ସେଇଆ ପା କହିଲି ମେ ତାଙ୍କ ଭାବନାଟା ଯେମତି ରହିଯାଇ ଚି ଝିଅମାନେ ହିଁ ବୋଝ ତାଙ୍କୁ ଲାଗନ୍ତି ଆଜି କାଲିକା ସମୟରେ ଗୋଟେ ଝିଅ ଗୋଟେ ପୁଅ ଆ କାହା କେହି କାହା ଉପରେ ବୋଝ ନୁହଁ ଯେତିକି ଗୋଟେ। ପୁଅ ଯୋଉ ଜାଗା ଗୋଟେ ଯେତି କାମ କରିପାରୁଛି ଗୋଟେ ଝିଅ ମଧ୍ୟ ସେଇ ଜାଗାରେ। ସେତିକି କାମ କରିପାରୁଛି ବୁଝିପାଇଲେ।
ହଁ ମାନେ ସମସ୍ତଙ୍କ ଦ୍ୱାରା ବି ଝିଅ ପିଲା ବି ହଉ ପୁଅ ପିଲା ହଉ ଆଉ ସମସ୍ତଙ୍କର ପା ଠ ପଢା ବି ହୁଏନି ତ ସେ ଚିନ୍ତାଧାରା ନେଇକି କେ। ତକ ରଖି ଦଉଛନ୍ତି ତାକୁ ଅଲଗା କୋଉ ସ୍ଥାନରୋନ ଏତେ ବି ମାନେ ସ୍କିଲ୍ ବାହାରିଲେଣି। କୋଉ ତାଙ୍କ ନିଜର ପରିଚୟ ଗୋଟେ ବାହାର କରିିକି ତାଙ୍କୁ। କୁ ସେଇ ଲାଇନ ରେ ଛାଡିବା ଏଇଟା ବି ତ ଠିକ କରିହବ ନା।
ହଁ ଆରାମସରେ କରିହବ ତାର ଜଣଙ୍କର ଶିକ୍ଷାରେ ଇଣ୍ଟରେଷ୍ଟ ନାହିଁ କିନ୍ତୁ ସେ ସେ ଡ୍ୟାନ୍ସ ବହୁତ ଭଲ କରୁଛି କି ଡ୍ରଇଂ ବହୁତ ଭଲ କରୁଛି ତ ଉ ମ ପରିବାର ସେଇଟା ଦେଖନ୍ତିନି କି ହଁ ଏତ ପାଠଶାଠା ଆ ଦ୍ୱାରା ହେଲାନି। ଇଏ ଫେଲ ହେଇକି ବସିଗଲା ସେ ଯଉ ମୂଲ୍ୟ କାମ କରୁ ବା କୋଉଠି ଦୋକାନ ବଜାରରେ। ରହୁ କିନ୍ତୁ ତା ଟ୍ୟାଲେଣ୍ଟ ଟାକୁ କେହିଁ ଇଏ କରନ୍ତି କି ନାଇଁ ହଁ ସେ ତା ଟ୍ୟାଲେଣ୍ଟରେ କିଛି କରିବ।
ହ।
ର ହବି ଅଛି ଝେ ପାଠ ଭଲରେ ପଢୁନି କିନ୍ତ ଡ୍ରଇଂ କରୁଛି ହେଟି ବ ବାଙ୍କ ମେଣ୍ଟାଲିଟି ଆସେ ଭାରି ପ୍ରାଏତ ମେଣ୍ଟାଲିଟି ଆସେ ଆରେ ପାଠ ଶାଠ ତ ହେଲାଣି। ଦେ ସି କଣ ଦି ଭବିଷ୍ୟତ କଣ ଗଢିବ।
ହୁଁ।
ସେଥି ତ କିଛି ଭବିଷ୍ୟତ ନାହିଁ ତଥାଉ ସେଇଟା। ତାର ଅଭ୍ୟାସ ଥାଉ ସେ ତାର ଉ କେତେବେଳେ କେମିତି କରିଦବ କିନ୍ତୁ ସେ ତର ଅଲଗା କାମ କିଛି ବୁଝୁ। ଯେମିତି ତା ଫ୍ୟାମିଲି କି ସିଏ ଚଳେଇ ପାରିବ।
ଭବିଷ୍ୟତ ଚିନ୍ତାରେ ବର୍ତ୍ତମାନ ନଷ୍ଟ କରିଦଉଛନ୍ତି।
ବସ୍ତ ମାନ ନଷ୍ଟ କରୁଛନ୍ତି।
କିନ୍ତୁ ମାନେ ମୋ ଭାବନା ଅନୁସାରେ ଏବେ ତ ବହୁତ ମାନେ ସୁଯୋଗ ମିଳିଲାନି ଏମିତି ବିଷୟରେ। ତାଙ୍କର ଡ୍ୟାନ୍ସ ତମ ପ୍ର ତମର କଳା ଦେଖେଇ ପାରିବ। ଅନେକ ମ୍ୟୁଜିୟମ ଦେଖୁଛନ୍ତି ମ୍ୟୁଜିୟମ ରେ ବି ତାଙ୍କର ଡ୍ରଇଂ ସବୁ ରହୁଛି ମାନେ। ବିକ୍ରି ବହୁତ ଅଧିକ ଦାବରେ ହୁଏ ଡ୍ରଇଂର ମୁଁ ଶୁଣିଛି।
ହଁ।
ତ ସେଇଟା ବି କରିବା ଦରକାର ନା
ସବୁ ଜିନିଷରେ ଅଛି କିନ୍ତୁ ଏଇ ଯେ ସବୁ ଜିନିଷରେ ସମୟ ଦରକାର
କଷ୍ଟ କରି ଚାଲିବୁ ସମୟ ହେ ମାନେ ଥାଏ ସବୁ ଜିନିଷର କୋଉଟା ସାଙ୍ଗେ ସାଙ୍ଗେ ମିଳିଛି କୋଉଟା କିମିତି ଫାମିଲିରେ ଥାଏ ନା କି ନାଇଁ ଏଇଟା ବହୁତ ସମ ଯେମିତି ଗମେଣ୍ଟ ଚା କିରି ବି ଗୋଟେ ହଉ ତା ପରେ ସେତିକି ନାଁ ଷ୍ଟ୍ରଗଲ କରିବା ଗୋଟେ ଟିଚର ଚାକିରି ହେଲେ ଗ୍ରାଜୁଏସ କଣ ତାପରେ ପିଜି ବହୁତ କିଛି ଅଛି ନା ଷ୍ଟେପବାଇ ଷ୍ଟେପେ ତ ସେତିକ ସମୟ ଲାଗେ ଫ୍ୟାମିଲି କୁହନ୍ତି କି ହଁ ଏତେ ସମୟ କଣ ଇଏ କରିବାର ଅଛି ସର୍ଟକଟରେ ଯେମିତି ହେଇପାରିବ ଗଟେ ପ୍ରାଇଭେଟ ଚାକିରି କରିଦିଅ ପ୍ସ ଥ୍ରୀ କରିଦିଅ। ଟିଚର ହବାର ଅଛି ଠିକ୍ ଅଛି ପ୍ରାଇଭେଟ୍ ସ୍କୁଲରେ ବି ଟିଚର ହେଇବି ପାରିବ କିନ୍ତ ଫଟାଙ୍ଗି ନା ହ ହେଇଯିବ ତମେ ଆରାମସରେ ସେମିତି ସବୁ ଥାଏ।
ହଁ ମାନେ ତା ମାନେ ଝିଅ ମାନେ ପଢେଇବା ଦରକାର ଆପଣ କହୁଛନ୍ତି।
ହଁ ନିଶ୍ଚିତ ଭାବରେ ପଢିବା ଦରକାର କାରଣ ଗୋଟେ ନାରୀ ଶିକ୍ଷିତ ହେଲେ ହିଁ ତା ସେ ନିଜେ ଶିକ୍ଷିତ ହେଲେ ତା ଆଖପାଖ ପରିବେଶ ହିଁ ଶିକ୍ଷିତ ହେଇପାରିବ।
ହେଁ ମାନେ ପାଠ ପଢା ଯେତିକି ଦରକାର ମାନେ ଗୋଟେ ନିଜର ମନିଷର ଗୋଟେ ଚରିତ୍ର ସେଇଭଳିଆ ଗଠନ ହବା ଦରକାର ପାଠ ପଢିଦେଲେ ବି କିଛି ହେଇପାରିବ ନାହିଁ
ନାଇଁଁ ହଁ ହଁ ଜଣେ ଯଦି ସେତିକି ଶିକ୍ଷିତ ହେଇ ଥିବ ସେ ଜାଣିଥିବ କୋଉଠି କୋଉ ପ୍ରକାର ଭଦ୍ରମୀରେ ମାନେ କୁହାଯିବା କଥା କାହାକୁ କେତିକି ସମ୍ମାନ ଦିଆଯିବା କଥା। ତ ସେ ଅଟୋମେଟିକ ସେଟା ସବୁ
ଏ ରେଳ ଷ୍ଟେସନରେ ଯୋଉମାନେ ରହୁଛନ୍ତି ମାନେ ଯୋଉ କର୍ମଚାରୀ ସେ ବି ତ ଶିକ୍ଷିତ ନା ନାହିଁ, ସେ ଯୋଉ ବୃଦ୍ଧ କର୍ମଚାରୀ ମାନଙ୍କୁ ଯୋଉ ଭଳିଆ ତାଙ୍କର ବ୍ୟବହାର ରହୁ ଛି, ସେମାନେ ବି ତ ଶିକ୍ଷିତ ନା ନାହିଁ ସେମାନେ ସେଭଳି ବ୍ୟବହାର କାହିଁ କରନ୍ତି?
କୋଉଠି କହିଲେ?
କୋଉଠି? ମାନେ ଯୋଉ ଶିକ୍ଷିତ ସ୍ଥାନରେ, ଯୋଉ ଦେଖିବେ ମେଡିକାଲ ରେ ଯୋଉ ଡକ୍ଟର ଫକ୍ଟର ନର୍ସ ଥାନ୍ତି କି ଯୋଉ ବେ ସ୍ଥାନରେ ଯୋଉମାନେ ଥାନ୍ତି, ମାନେ ଉଚ୍ଚ ପଦବୀରେ, ସେମାନେ ତ ଶିକ୍ଷିତ ହେଇକି ସେ ସ୍ଥାନକୁ ଯାଇଥିବେ ନା? ତ ସେମାନେ ଯେତେବେଳେ ଗୋଟେ କୌଣସି ଭିଡ ସ୍ଥାନରେ କୌଣସି ବୃଦ୍ଧ ଦେଖିବେ ସାଧାରଣତଃ ଆପଣ ରେଳୱ ଷ୍ଟେସନରେ ଦେଖିବେ। ଭିଡ଼ ହେଲା ବୁଦ୍ଧ ମାନଙ୍କୁ ଆମର ଅଲଗା ଲାଇନ୍ ରେ ଛାଡିବା କଥା, କି ଶିଶୁ ମାନଙ୍କ ପାଇଁ କିଛି ସଚେତନ ରଖିବା କଥା ସେମାନେ ସେଇଟା ନକରି ନିଜେ ଆମ ମାନେ ଯାଇକି ନିଜେ ଆମର ଏସି ରୁମ୍ ରେ ବସିଯିବା କଥା ଏଇଟା ଯୋଉ କରୁଛନ୍ତି ଏଇଟା କଣ ଠିକ୍?
ନାଇଁ ସେଇଟା ତ ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଏଇଟା ସମସ୍ତେ କରୁନଥାନ୍ତି ସେ ଯୋଉମାନେ ଉଚ୍ଚ ପଦବୀ ସ୍ଥିରେ ଥାନ୍ତି, ହଁ ଶିକ୍ଷିତ ଇଏରେ ସେ ତାକୁ ମ ମନରେ ଗୋଟେ ଆସେବାରି ଆତ୍ମବିଶ୍ଵାସ ଗର୍ବ ଆସେବାରି
ହୁଁ।
ହଁ ତ ସେତ ହେଇ ଉଚ ନିଚ ଭାବି ଦିଅନ୍ତିୁି, ସଇଲା ଆମେ ପଦବୀରେ ଅଛୁ ଆମ ହାତରେ ସବୁ ଅଛି
ହଁ। ତାଙ୍କୁ ଆମେ କଣ କହିବା ଶିକ୍ଷିତ କରିବାହ ନା ନାଇଁ?
ତାଙ୍କୁ ଶିକ୍ଷିତ ମୂର୍ଖ କହିବା। ମାନେ ସେ ପାଠ ସାଠରେ ଶିଖିତ କିନ୍ତୁ ସଂସ୍କାରରେ ମୂର୍ଖ। ବୁଝିପାଇଲେ ପାଠ ସାାଠ ପଢି କିନ୍ତୁ ସଂସ୍କାର ପାଠ ପଢିଦେଲେ ହବନି ସଂସ୍କାର କାର ବି ସବୁ ଶି କିିବା ଦରକାରେ।
ଏବେ ଦେଖୁଥିବେ ଯୋଉ ଲୋକମାନେ ବୃଦ୍ଧାଶ୍ରମ ଛାଡି ଦଉଛନ୍ତି ବାପା ମା
ହଁ ହଁ।
ତ ମନେ
କେବେ ଦେଖିବେନି କୋଉ ଗାଁ ଗାାଉଁଲିର ଲୋକ କୋଉ ଗାଁ ର ଲୋ କ ନେଇକି ନିଜ ବାପାଙ୍କୁ ବୃଦ୍ଧା ଆଶ୍ରମରେ କି ନିଜ ମାଆଙ୍କୁ ବୃଦ୍ଧା ଆଶ୍ରମରେ ଛାଡିବା। ସେ କେବଳ ଯୋଉମାନେ ଶିକ୍ଷିତ ଲୋକ ହିଁ କରିପାରିଥାନ୍ତି। ଯୋଉମାନେ ସହରରେ ରୁହନ୍ତି ଶିକ୍ଷିତ
ତାଙ୍କର ଗୋଟେ ମାନେ ଚିନ୍ତାଧାତାରା ଆମ ପା ଏଇଟା ସମୟ ନାହିଁ ଆମେ ତାଙ୍କର ମାନେ ଭଲରେ ଦେଖିପାରିବୁନୁ ତାକୁ ସମୟ ଦେଇପାରିବୁନି ତ ବୃଦ୍ଧାଶ୍ରମ ଛ ସେମାନେେ ସେଠି ସୁଖରେ ରହିବେ ଖୁସିରେ ରହିବେ ଖାଇ ପିକି ରହିବା କଥା। ତାହେଲେ କଣ ଖାଲି ଖାଇ କି ରହିବାକୁ ସେମାନେ ଅଛନ୍ତି।
ନାଇଁ ସେଇଟା ବି ସେମାନେ ଭାବିବା ଦରକାର କି ସିଏ ବି ତାଙ୍କ ଜୀବନର ବୋହୁତ୍ ମୂଲ୍ୟବାନ ସମୟ କାଢିକି ତମର ହଁ ଛୋଟ ଡୁ ବଡ ହବା ଯାକେ କିଛ ଚାକିରି କରିବା ଯାକେ କି ବାହା ହବା ଯାକେ ସେ ତମର ସବୁ ଦାୟିତ୍ଵ ନେଇଛନ୍ତି। ସେଇଟା ସେ ସେତେବେଳେ ଭାବିବା ଦରକାର।
ହଁ ମାନେ ଯେତେବେଳେ ତାଙ୍କ ମାନେ ପିଲାମାନେ ଯେତେବେଳେ ତାଙ୍କ ଯୋଉ ବୃଦ୍ଧାଶ୍ରମରେ ଦସ୍ତକତ ଯେତେବେଳେ କରନ୍ତି, ବୃଦ୍ଧାଶ୍ରମ ପାଇଁ ତା ମନରେ ଆସ ଇବା କଥା କି ମୋ